ହଁ।
ହଁ କାଇଁ ଶୁଭିଲାନି ହଁ। କିଛ ସମୟ ପରେ କିଛି ନା ତ ଶବ୍ଦ ଶୁଭିଲାନି ଆଉ।
ହଁ।
ହଁ ଆଜି ଏବେ କଣ ଆସି ରୋଷେଇ କରିବୁ?
ହଁ ଯାଇକି ରୋଷେଇ କରିବି ଆଉ।
ଆସିଲୁଣିି ଘରକୁ ଟି?
ନା ଆସିନି ଆଜି ଟିକିଏ ଲେଟରେ ସରିବ ତ।
ଆଚ୍ଛା ଆଚ୍ଛା ସାତଟାରେ ସାତଟା ପରେ ଯାଇକି ଆସିବୁ? ତ ଘରଠାରୁ କେତେ ବାଟ ଅଫିସ୍?
ମୋ ଘରଟାରୁ।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
ସେଇ ଦଶକିଲୋମିଟର
ଯାଉଚୁ କୋଉଥରେ ଅଟୋ ରେ?
ହଁ ଅଟୋ କେତେବେଳେ ବସ୍।
ବସ୍ ହଁ ବସ୍ ଆସିକି ରୋଷେଇ କରିବା ଭାରି କଷ୍ଟ ହଉଥିବ ଏଇ ଗରମ ରେ।
କଣ କରିବା ସଂସାର ଭିତରେ ଘର କରିଥିଲେ।
ପଥର ପଡିଲେ
ଟିକିଏ ରହିଯାଉଛି ଆଉ।
ପଥରେ ପଡିଲେ ସହି କହୁନୁ ଏରା ତ ଢଗଡା କହିବୁନା ଆଉ।
ପଥର ପଡି
ବାସ୍।
ଚାହୁଁ ନି?
ଆଉ ସକାଳେ ରୋଷେଇ କରିଦେଇ ଯାଇଥିଲୁ?
ସେ ଯଦି ନ କହି ଗଲେ ଛାଡିବିନି
କଣ ରାନ୍ଧିଥିଲୁ ଆଜି? ଆଇଁଷ ରାନ୍ଧିଥିଲୁ?
ରାନ୍ଧିକି ଟିଫିିନ ନେଇକି ଯଥିଲୁ?
ସବୁଦିନ ମାନେ ଯେମତି ନଉଛୁ ଖାଇବା ପାଇଁ ନା ନାଇ
ହଁ ସେଠି ତମର କିଛି ନାହିଁ ଏମିତି ସୁବିଧା ଖାଇବା ପାଇଁ କେମିତି?
ଏମିତି ଦିନେ ଖାଇହବ ଡେ ରେଗୁଲାର କଣ ଆଉ ସବୁବେଳେ ଖାଇହବ।
ଦିନେ ଅଧେ ବି ଖାଇ ହବନି।
ହଉନି।
ଯେତେ ଅଧେ ବି ଆଜ୍ଞା ଖାଇ ହଉନି।
କାହିଁକି ଅସୁବିଧା କଣ।
ହଁ। ପୁଣି ଆଜି ରାତିରେ ଆସିକି କଣ କରିବୁ ଏଛି ଖାଇବାକୁ।
ଆଜି ଗୋଟେ ମାଛ କରିବି।
ମାଛ ଅଛି ଫ୍ରିଜ ରେ।
ହୁଁ।
ମାଛ ରଖିଛୁ କି ନା କିଣିକି ଆଣିବୁ ପୁଣି।
ନା ନା ରଖିଛି ନା।
ଡେଲି ଆମିଷ କିନ୍ତୁ।
ହଁ।
କାଲି ଆମର ହଉ କାଲି ତ ଆମର ଯେମିତି ହେଲେ ବି ରଜ ଟା ଯଦି ଭଲ ବାରରେ ପଡିଥିବ ମାନେ ଆମିଷ ତ ନିଶ୍ଚିନ୍ତ।
ଆଁ
କାନ୍ଦ କଣ କବ ତୁ କଣ କରିବୁ।
ଆ ଆଜିଠୁ ତ ଆରମ୍ଭ ହେଇଯାଇଛି। ପିଠା ପଣା ହେଇଯାଇଛି ପୋଡ ପିଠା ହେଇଯାଇଛି। ଆଉ କାକରା ପିଠା ହେଇଯାଇଛି। ଏଇ ସରି କାକରା ନୁହେଁ ଆରିଶା ପିଠା।
ହଁ।
ଆରିସା ପିଠା ହେଇଯାଇଛି ଆଉ ବୋଡ ପିଠା ହେଇଯାଇଛି କାଲି ସକାଳେ ଆରି ସେ ମତେ ଆସେନି କିନ୍ତୁ ମୁଁ ଜାଣିଛି କେମତି ବନାହୁୁଏ ବୋଉ ବନେଇଛନ୍ତି। ଏଇ ଯୋଉ ଚାଉଳକୁ ଭ ହଁ ଚାଉଳକୁ ଫାଷ୍ଟ ଭିଜିଇଦବ। ମୁଁ ଦେଖିଛି ବନେଇବା କିନ୍ତୁ ମୁଁ ବନେଇନି କେବେ। ଏଟା ଟିକେ ଗୋଡେ ସେପୋଟ ଯଦି ହେଇଯିବ ଯନ୍ତ ତା ଯନ୍ତା ଟା। ତାହେ ସେଇଟା କଣ ହବ ନା ଭାଗ ମାପଟା ଯଦି ଏପଟ ସେପଟ ହେଇଗଲା। ତାହେଲେ ସିଏ ଖାଲି ଯେତେବେଳେ ଛଣା ହବ ସେ ଖାଲି ଫାଟି ଫାଟିଯିବ ନହେଲେ ଏତେ ଟାଣ ହବ ଯେ ପୁରା ପଥର ଭଳିଆ ହେଇଯିବ କାହିଁ ପାରିବନି। ସେଥିପାଇଁ ସେ ବୋଉ କରନ୍ତି ଆ ସିଏ ଚାଉଳକୁ ଭିଜେଇ ଦେଇଥିଲେ, ତାପରେ ତାକୁ ଚାଉଳ ଭଲରେ ଭିଜିଲା ପରେ ତାକୁ ଛାଣିକି ଟିକେ ପବନରେ ଶୁଖେ ଦେଇଥିଲେ ମାନେ ଖରାରେ ନୁହେଁ ମାନେ ଫ୍ୟାନ ତଳେ ଶୁଖେଇଥିଲେ। ଶୁଖେଇ ଦେଇକି ତାକୁ ଗ୍ରାଇଣ୍ଡର ରେ ଗୁଣ୍ଡ କରିଦେଲେ ଗୁଣ୍ଡ କରିକି ଟିକେ ଚଲେଇ ଦେବେ। ଯେମତି ତା ଖଦଡ଼ା ଅଂଶ ଟା ବାହାରିଯିବ ଆଉ। ଚଲେଇ ଦେଇକି ତାପରେ ଗୁଡ ଗୁଡ କୁ ଗରମ କରିବେ ମାନେ କଡେଇ ରେ ହଉ କି ଯୋଉଥିରେ ତମେ କରିବ ଜନ୍ତିବ ସେ ଚାଉଳ ଗୁଣ୍ଡ କୁ ଗୁଡ କୁ ପୁରା ଗରମ କରିବ ମାନେ ଫୁଟିବ ପୁରା ଗୁଡ ଟା ପାଣି ହେଇ କି ପୁରା ଫୁଟିବ। ତାପରେ ହେଲା କି ନାହିଁ ସେ ଗୁଡ଼ ଟା ମାନେ ଚାଉଳ ପ ମାନେ ଗୁଣ୍ଡ ଟା ପଡିଲା ପୋଡ଼ିବା ପାଇଁ ସେଟା ହେଲା କି ନାଇଁ ରେଡ଼ି ତାକୁ ଦେଖିବ କେମିତି ନା ପାଣିରେ ପାଣିରେ ଟିକେନାକୁ ଗୁଡ ଯୋଉ ଆଣିକି ଏମତି ପକେଇଲେ ସେ ତାକୁ ପକେଇଲା ପରେ ସେଇଟା ଧରିଲା ବେଳେ ଯଦି ପୁରା ଗୋଲ ଗୋଲ ମାନେ ବିଣ୍ଡା ବିଣ୍ଡା ହବ ତାହେଲେ ଜାଣିବ ଯେ ହେଟା ହେଇଗଲାଣି। ଆମ ବୋଉ ସେମତି ଦେଖନ୍ତି ମୁଁ ଦେଖିଚି।
ହଁ।
ତାପରେ ଯାଇକି ଚାଉଳ ଗୁଣ୍ଡ ଗୁଡାକୁ ପକେଇକି ଭଲରେ ଯନ୍ତ ନ୍ତିବ ପୁରା ଚା ସେଇ ଏଇ ଭାଗ ମାପ ଟା ମୁଁ ଜାଣିପାରେନି କାହିଁକିନା ସେ ବୋଉ ସେଟା ଜାଣିଛନ୍ତି ଯେ କେତେ ଗୁଡ କୁ କେତେ ଚାଉଳ ଗୁଣ୍ଡ ଟା ପଡିବ। ସେ ଭଲରେ ସେଟା ଯନ୍ତିି ହେଲା ପରେ ତାପରେ ତାକୁ ଗୋଟେ କଦଳୀ ପତ୍ରରେ ଥୋଇ ଦିଅନ୍ତି ସେଇ ଯନ୍ତଣୀ ଉଡାକୁ। ତାପରେ ତାକୁ ଯୋଉମାନେ ନଡିଆ ପୁର ଦେଇକି ବି କରନ୍ତି ତାହେଲେ ସେମିତି ସାଧା ବି କଲେ ଭଲ ଲାଗିବ। ଆ କରିଦେଇକି ତ ତାପରେ ଗୋଲ ଗୋଲ କରିକି ଏମିତି ଛୋଟ ଛୋଟ ବରା ଭଳିଆ ସବୁ ଏମିତି ଥାପି ଥାପି ଦେବେ କଦଳୀ ପତ୍ର ରେ ତାପରେ ତାକୁ ତେଲ ଗରମ କରିକି ଛାଣିବ ଆଉ। ଛାଣିବ ଟିକେ ସେଟା ଗାର୍ଡ ବ୍ରାଉନ ହେଲା ପର୍ଯ୍ୟନ୍ତ ତାକୁ ଛାଣିବ। ତାପରେ ତାକୁ ରଖିକି ଖାଇ ପାରିବ। ମାନେ ଆରାମରେ ଡବାରେ ପୁରେଇକି ରଖିକି କିଛି ଦିନ ପର୍ଯ୍ୟନ୍ତ ଖାଇ ପାରିବ ତାକୁ। ସେ ପିଠା ନଷ୍ଟ ହବନି ଏତେ ଜଲ୍ଦି। ଅଲଗା ପିଠା କଣ ନଷ୍ଟ ହେଇଯାଏ ଗରମ ରେ ଦିନେ ୟା ଦି ଦିନ ତମେ ଖାଇବା ସରିବା ଦରକାର ସେ ପିଠା ବହୁତ ଦିନ ରହିକି ଖାଇପାରିବ ଡବାରେ ପୁରେଇକି, ତତେ ଭଲ ଲାଗେ ହେ ପିଠା?
ଉଁ।
ମୁଁ କହିଲି ତତେ ସେ ପିଠା ଭଲ ଲାଗେ? ମୁଁ ଟିକେ ସେ ପିଠା ଏତେ ଖାଏନି ମତେ ଭଲ ଲାଗେନି। ମୁଁ ଏତେ ମୁଁ ମାନେ କାକରା ପିଠା ଖାଏ ସୁଜି କାକରା ହଉ ଅଟା କାକରା ହଉ। ଖାଏ ମତେ ଟିକେ ଆରିସା ବହୁତ ନଡିଆ ପୁର ବାଲା ଆରିସା ହେଲେ ମୁଁ ଖାଇବି। ସାଧା ଆରିସା ଏତେ ମୁଁ ଖାଏନି ମତେ ଭଲ ଲାଗେନି ଆଉ ପୋଡ ପିଠା ହେଇଛି ସେ କାଲି ଖିଆ ହବ।
ଏଇଟା ତ ପ୍ରୋବ୍ଲେମ ସବୁବେଳେ ଯେ ଯୋଉଟା ଭଲ ଲାଗିବ ସବୁବେଳେ ସେଟା କରିହୁଏନି ଆଉ।
ହଁ ଆମ ଘରେ ସମସ୍ତେ ଭଲ ପାଆନ୍ତି ଆରିସା ଖାଇବା ପାଇଁ ମାନେ ମୁଁ ଟିକେ ଖାଇନି ଏତେ ନଡିଆ ପୁର ଯୋଉଥିରେ ଦିଆ ହେଇଥିବ ସେଇଟା ବାଛି ବାଛି ଖାଇଦେବି। ମଣ୍ଡା ପିଠା ବା ମଣ୍ଡା ପିଠା ମତେ ଭାରି ଭଲ ଲାଗେ ତା ଭିତର ନଡିଆ ଥିବ ଉପର ପୁରା ସଫ୍ଟ ଥିବ। ଆଉ ହେଟା ଭଲ ଲାଗେ ହେଟା ହିଁ ମୁଁ ଖାଲି ନଡିଆ ଏଇଟା ତ ବହୁତ ପ୍ରକାର ହଁ। ବହୁତ ଆରିଷା ଭଲ ଲାଗେ ଆରିସା ଗୋଟେ ଜିନିଷ ବହୁତ ଦିନ ରଖିକି ଖାଇହବ ଡ଼ବାରେ ପୁରେଇକି। ଆଉ ନ ଚିନି ରେ ବି ବନାଯାଏ ଚିନି ଆରିସା ଗୁଡ ଆରିସା। ଏଇ ଯେମିତି ଆମେ ଗୁଡ ରେ ବନଉଚୁ ଗୁଡ କୁ ପାଣି କରି ସେମିତି ଚିନିକୁୁ ବି ପାଣି କରିକି ତରଳେଇକି ତାକୁ ଚାଉଳରେ ଜନ୍ତିକି ତାର ବନେଇବା ଶୈଳୀ ଟା ଏକା ପ୍ରକାର। ଖାଲି ଗୁଡ ଜାଗାରେ ଚିନି ପଡିବ ଆଉ। ଆଉ ବାକି ନହେଲେ ତାର ଶହ। ଭଳିଆ ହଁ ମୁଁ ଜାଣିପାରେନି ତ ଭାଗ ମାପଟା ତ ହଁ ଚିନିଆରି ହଁ ଚିନି ଆରିସାଟା ଟିକେ ଲାଲ୍ ଲାଲ୍ ହୁଏ ମାନେ ମେରୁନ୍ କଲର ଟାଇପ୍ ର ମେରୁନ୍ କଲର ମେରୁନ୍ ରଙ୍ଗର ହବ। କିନ୍ତୁ ଖରିଆ କଲର ଆଉ ଗୁଡ଼ଟା କଣ ତମର ପୁରା ଗାଡ୍ କଳା ତ ହବନି। ଟିକେ ଗାଡ ରଙ୍ଗର ତଥାପି ମାଟିଆ ପୁରା ଗାଡ ମାଟିଆ ରଙ୍ଗ ହବ। ବାକି ମତେ କିନ୍ତୁ ଏତେ ଆରିସା ଭଲ ଲାଗେନି ଆରିସା ଏତେ ପସନ୍ଦ ନୁହଁ।
ମତେ ଆରିସା ବହୁତ୍ ପସନ୍ଦ।
କାକରା କାକରା ଭଲ ଲାଗେ। କାକରା ଟା ଉଁ ହୁଁ ସୁଜି କାକରା ଅଟା କାକରା ମତେ ଏଇଟା ଭାରି ବଢିଆ ଲାଗେ। ଆଉ ମଣ୍ଡା ମଣ୍ଡା ପିଠା ପୋଡ ପିଠା ଭଲ ଲାଗେ ଯେ ହୁଁ।
ଦେଶୀ ପିଲାଟା ଆଉ।
ଆଜି ପୁରା ଆମର ହେଇଛି ପିଠା ପୁରା ରାଶି ଲଗେଇ ତା ଉପରେ ରାଶି ଲଗା ହୁଏନି କି? ସେ ପିଠାର ଉପରେ ରାଶି ଲଗେ ଲଗେଇକି ଭଲ ଲାଗେ ରାଶି ଲଗେଇକି କରାହେଇଛି ପୋଡ଼ ପିଠା ଗୋଟେ ପୋଡା ହେଇଛି। ଆଉ ସେଇଟା ବି ମତେ କରି ଆସିନି ସେଇଟା ବି ମୋ ବ
ଶିଖିବେ ଆଉ। ଶିଖିବିି ଧୀରେ ଧୀରେ ଶିଖି ନାଁ ମୁଁ କିଛି ଶିଖିିନଥିଲି ପିଠାପଣା ପିଠାପଣା ମାନେ ମୁଁ ଖାଲି ଶିଖିଥିଲି? ଆ ଚକୁଳି ଇଟିଲି ଏଇଠି ଗୋଟେ ଗୋଟେ ଆସିକି ମଣ୍ଡା ପିଠା ଶିଖିଲିଣି। ସୁଜି କାକରାଟା ବି ଟିକେ ଟିକେ ସି
। ତାଙ୍କୁ କେତିଟା ଟାଇମ୍ ଦୋଉଚି ଶିଖି ଯାତା ।
। ହ୍ୟାଲୋ। ହ୍ୟାଲୋ ଶୁଭୁଛି ତ ହଁ ହଁ ହଁ ଶୁଭିଲା। ହଁ ମୁଁ କହିଲି ତୋ କଥା ଟା ଠିକ୍ ସେ ମା ଆଜିରେ କଣ ଶୁଭିଲାନି ତ ଆଜି ପୁରା ବ୍ୟସ୍ତ ତୁ ନା ଦିନ ଭର
ସେତେବେଳେ ତ ମତେ ଗୋଟେ ମିଠା ପିଠା କରିକି ଦବୁ କି ନାଁଇ।
ହଁ ହଁ ମୁଁ ଗଲେ ଗଲେ ଘରକୁ ଗଲେ ଯିବି କରିକି ନେଇକି ତମ ଘରକୁ ଆଉ। ମୁଁ ବହୁତ୍ ଦିନି ହେଲାଣି ବାହାରିଲିଣି ଯିବି ବୋଲି ଯେ ପୁଅ ଟା ସେଆବେ ପୁଅ ଟା ଛୋଟ ବୋଲି ମୁଁ ଯାଇପାରୁନି ନହେଲେ ଟିକେ ଟିକେ ବଡ ହେଇଗଲେ ଯିବି ତିନି ବର୍ଷ ହେଇଗଲେ ମୁଁ ନେଇକି ଯାଆନ୍ତି ଏବେ ଯୋଉ ଖରା ହୋଉଚି ଏବେ ଛୋଟ ଛୁଆକୁ ମା ତୁ ଟିକେ ଏବେ ତ ମୁଁ ଯାଇକିଆଇଲି ପୁଣି ଯାଇକି ଏଇ ଯୋଉ ରାକ୍ଷୀରେ ଯିବି। ମାସେ ତଳେ ତ ଯାଇଥିଲି ଏଥିପାଇଁ ଏବେ ଆଉ ଯିବିନି ହଁ ହଁ ଗଲେ। ରେବେ ଆଉ ଯାହେଲେ ହଁ ହଁ ଦେବି ଆଉ। ତତେ କଣ ଭଲ ଆସେ ତମ ବେଙ୍ଗୁଲି ଖାଏ ମତେ ବନେଇ ଦୋବୁ।
ସନ୍ଧ୍ୟା ତୁ କାମସାରେ କାମସାରେ ମୁଁ ଯାଉଚି କଣ ଟିକେ ଜଳଖିଆ ଖାଇକି ଆସୁ ତଳେ ଆଉ।
ହଁ ହଁ ହଁ ଯା ଜଳଖିଆ ଖାଇକି ଆ ମୁଁ ପଛରେ କରିବି ଆଉ ରଖୁଛି।